ହଲୋ ହ୍ୟାଲୋ ହ୍ୟାଲୋ ଆପଣଙ୍କୁ ମୋ କଥା କିଛି ଶୁବୁଛି ଆଜ୍ଞା?
ହଁ ଶୁଭୁଛି ଶୁଭୁଛି।
ଆଜ୍ଞା ଆପଣ ମୋ କଥା ଆପଣଙ୍କୁ ଶୁଭୁଛି ଠିକ ସେ ତ?
ସୁବୁଝ ସୁବୁଚି। ଆପଣ
ହଁ ଆପଣ ଏବେ କଣ ହଁ ହଁ ମତେ ଶୁଭୁଚି ଆଜ୍ଞା ଆପଣ ଏବେ କଣ କରୁଚନ୍ତି?
କିଛି ନାହିଁ ସେ ଡକ୍ୟୁମେଣ୍ଟ ଫିଲ୍ଅପ୍ କରୁଥିଲି କାଲି ସବମିଟ୍ କରିବା ଅଛି।
ଆପଣ ଡକ୍ୟୁମେଣ୍ଟ କୋଉ ଡକ୍ୟୁମେଣ୍ଟ ଫିଲ ଅପ୍ କରୁ ଚନ୍ତି କହିଲେ?
କଲେଜ ଯୋଉ ମାନେ ଯୋଉ ଆମର ଯୋଉ ସେମିଷ୍ଟର ପାଇଁ
ଓ ଆପଣ ସେମିଷ୍ଟର ପରୀକ୍ଷା କେବେ ଅଛି କି ଆପଣଙ୍କର?
ଏଇ ଛୁଟି ପରେ।
ଓହୋ ଆପଣଙ୍କ ଛୁଟି ପରେ ସେମିଷ୍ଟର ପରୀକ୍ଷା ଅଛି।
ଆଜ୍ଞା।
ଆପଣଙ୍କର କେବେ କିଛି ଡେଟ କହିଛନ୍ତି କି ଆପଣଙ୍କର କେବେ ପରୀକ୍ଷା ଅଛି?
ଡେଟ୍ ହେଉଚନ୍ତି କୋଡ଼ିଏରୁ ତିରିଶ ଭିତରେ। ମତେ ଆପଣଙ୍କ କଥା କିଛି ଶୁଭା ଯାଉନି।
କହିଲେ।
ମୋତେ ଆପଣଙ୍କ କଥା ଶୁବାଜାଉନି ଠିକ ସେ।
ମୋତେ ଆପଣଙ୍କ କଥା ଶୁଭା ଯାଉନି। ହାଲୋ।
ଆଜ୍ଞା ଏବେ ଶୁଭା ଗଲା ହାଲୋ ଆଜ୍ଞା ଏବେ ଶୁଭ ଗଲା? ହାଲୋ।
ହାଲୋ ହାଲୋ।
ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ଆରେ ଭାଇ ଏସା ବାଲା କାଇଁ।